ହାଲୋ ଓ
ହାଲୋ ହଁ ମୁଁ କହିଲି ସେଦିନ ଯୋଉ ଭାଲୁ ହଁ ମୁଁ କହିଲି ସେଦିନ ଯୋଉ ଭାଲୁ କହୁଥୁଲୁ ଆକ୍ରମଣ କରିଥିଲା ସେ ଲୋକକୁ ଆଉ ଉ ଯୋଉ କଣ ହେଲା ତାର?
ହଁ ସିଏ ମେ ଯୋଉ ଅଛି ଡାକ୍ତରଖାନାରେ ଅଛି। ଆଉ ସବୁ କହୁଛନ୍ତି ଟିକେ ଭଲ ହେଇଗଲାଣି। ଆଉ ତାକୁ ସହାୟତା ଆକାରରେ ତ ପଚାଶ ହଜାର ଟଙ୍କା ମିଳିଲାଣି। ଆଉ ଟିକେ ଖାଲି ଦ ଦରଜ ଗୁରା ଅଛି ଆଉ ସେ ପୁରା ଭ ଭଲ ହେଇଗଲାଣି ଆଉ।
ଓହୋ ଆଉ ଯୋଉ ପୁଅ ପା ଥରେ ଦେଖିଥିଲା ଭାଲୁକୁ କହୁଥିଲୁ।
ହଁ ପୁଅ ପୁଅ ଏମିତି ବାହାରେ ଖରା ଦିନେ ରାସ୍ତାରେ ଛିଡା ହେଇଚି ଆଉ ଜଣେ ଏଁ ଏଁ ଛିଡ଼ା ହେଇକି ତାଙ୍କର ଫୋନ୍ କରୁଛନ୍ତି ବଡ଼ ମଣିଷ ଜଣେ ଫୋନ୍ କରୁଛନ୍ତି ତାପରେ ଭାଲୁଟା ଭାଲୁଟା ପୁଅ ପାଖ ପୁଅ ସିଧ ଧାରେ ପୁରା ଗଲା ଗଲା ପୁରା ଯାଇକି ସେ ତା କ ତାଙ୍କ ସିଏ ବି ଫୋନ କରିଛନ୍ତି ତାଙ୍କ ସିଧାରେ ଯାଇକି ସେ ତାଙ୍କ ଘର ପାସ୍ କରିକି ଗଲା, ଆଉ ଗୋଟେ ଜଙ୍ଗଲ ଏମିତି ଆମର ଅ ମଝିରେ ଗାଁଟା ଏପ୍ ଏପଟ ଜଙ୍ଗଲ ସେପଟ ଜଙ୍ଗଲ ରାସ୍ତାଟା ମଝିରେ ଏପ ଏପଟ ରାସ୍ତାରୁ ସେପଟ ରାସ୍ତାକୁ ପାସ୍ କରିକି ଗଲା। ତାରେ ପୁଅ ଧାଇଁକି ଆଇଲା। କହିଲା ମାମା ଆଉ ମୁଁ ଏଇନା ଭାଲୁ ଦେଖିଲି ରି କହିଲି ମା ତୁ ଭାଲୁ ପାଖ ସେ ଥିଲୁ କିନ୍ତ ନା ନା ମୁଁ ତ ସେଇଠି ଛିଡାଇଥିଲି ଭାଲୁଟା ଧାଇଁକି ଗଲା ଆଉ। ତାପରେ ସେ ଯେ ଆଉ ଜଣେ ନନା ହେବେ ସିଏ ବି ସେଇଆ କହିବ କହିଲେ ହଁ ଭାଲୁ ଟା ଏଇ ଟେ ଗଲା
କେତେ ସମୟ ହବ ସେତେବେଳ ସମୟ
ସେତେବେଳୁ ରାତି ଆଠଟା ନଅଟା।
ଓହୋ ଯଦି ଏକୁଟା ପାଇଥାନ୍ତା କଣ କ୍ଷତି କର
ହଁ ହଁ ପୁଅ ପୁରା ପୁଅ ପାଖରେ ପୁରା ଗଲା ମୁଁ ଆମେ ସବୁ ଡରିକି ଛାନିଆ ସମସ୍ତେ ଭାଲୁ ଭାଲୁ ଆଇଛି ଭାଲୁ ହେଇଛି ବୋଲି ସବୁ ହାଉଳିଲେ ଦେଖିଲା ବେଳକୁ ବାଲୁ ଏପଟ ପାସ୍ କରିକି ସେପଟ ଜଙ୍ଗଲକୁୁ ଗଲା
ହଁ ହୋ
ହଁ ଏମିତି ପ୍ର ପ୍ରତେ ବର୍ଷ ଗାଁରୁ ଯାହା ହେଲେ ଜଣେ ଦିଇଜଣଙ୍କୁ କାମୁଡ଼ିବ
ଓ ହୋ ଆଗରୁ ଜଣଙ୍କୁ ବା କାମୁଡିଥିଲା କଣ ମଇଁଷି ଗୋଠ କରିଥିଲେ ସେ କାମୁଡିଥିଲା
ସେଆ କରିଥିଲେ ଯେ ତାକୁ ସେତି କାମୁଡିଥିଲା
ସେ ସେମିତି ତାଙ୍କର ରାତି ପୋଟୁ ଆସନ୍ତି ନା ମଣିଷ ଦେବି ସେ ମଇଷ ଧରିକି ଆସିଲା ବେଳକୁ ତା କ ସେମ ଏମିତି କାମୁଡ଼ିଲା କାମୁଡ଼ିଲେ ତାଙ୍କ ପାଟିଟା ଆଜି ପର୍ଯ୍ୟନ୍ତ ଯୋଉ ପୁରା ବକା ହେଇକି ଅଛି ସେ ପୁରା ପାଟି ତାକୁ
କେତେ ବର୍ଷ ହେଲା କାମୁଡି ଥିଲା
ହ କୋଡିଏ ପଚିଶ ବର୍ଷ ଖଣ୍ଡେ ହେଲାଣି
ଆଜି ପର୍ଯ୍ୟନ୍ତ ବଙ୍କା ଅଛି
ହଁ ସେ ତ ସି ଲେଇ ହେଇଛି ଆ ବଙ୍କା ହେଇକି ଏମିତି ଅଛି। ଆଉ ମୁଣ୍ଡଟା ମୁଣ୍ଡ ଟା ବି ଚିରି ଦେଇଥିଲା ସେଟା ବି ସେମତି ସିଲେଇ ହେଇଛି ସେଟା ସେମିତି ଅଛି ସବୁଦ ସେମିତି ଅଛି ଆଉ। ଭାଲୁ ଚିହ୍ନ ଟା କହନ୍ତି ଜମା ଜାଏନି ଆଉ ତାଙ୍କର
ଓ ତାର ନଖରେ ସବୁ ବିଷାକ୍ତ ଜିନିଷ ଅଛି ଆଉ
ହଁ। ଆଉ ସେଥିପାଇଁ ଆମେ ସନ୍ଧ୍ୟା ହେଲେ ହେଲେ କେହି ଘରୁ ପଦାକୁ ବାହାରୁନୁ ପଦାକୁ ବାହାରିଲେ ଯାହାହେଲେ ଭାଲୁ ଆଉ ମାଙ୍କଡ ତ ସବୁ ପନିପରିବା ସବୁ ଖାଇଦବ ଶିମ୍ବ ଟାଇମ ଆସିଲେ ସେ ତାର ବସ ସେ କିି ତା ଛାତ ଉପରେ ଶିମ୍ବ ତାର ସବୁ ଖାଇବ ଅମୃତ ଅଣ୍ଡା ଗଛର ପତ୍ର ସବୁ ଖାଇବ ଅମୃତଣ୍ଡା ଖାଇବ ଆମ୍ବ ସବୁ ଆମର ଗୋଟେ ଗଛରେ ଆମ୍ବ ଆଇଥିଲା ଆମେ ଜମା ଖାଇନୁ ସେ ତ ଅ ଆମେ ତ ପାରିବାକୁ ସମୟ ହୁଏନି ଆଉ ପାଚଲା ବି ରହେନି ଆଉ ତକ ସବୁ ତକ ସିଏ ତାର ପାରି ଖାଲି ରାମ୍ପି ରାମ୍ପି ଖାଏ
ଓହୋ ହୋ ଭାଲୁ
ନାଇଁ ସେଇ ଯଉ ମାଙ୍କଡ଼
ହଁ ହୋଁ।
ହୁଁ ଆମର ଏଠି
ପିଲେମାନେ ହଇରାଣ କରିବେ ଆଉ କିଛି ଫଳ ରଖିବେନି ଫୁଲ ରଖିବେନି କଢ଼ ରଖିବେନି
ହଁ। ଆମ୍ବୁରତ ଅମୃତ ଭଣ୍ଡା ଗୁରା ସବୁ ଖାଇଦେବେ ତା ପତ୍ର ଉରା ଖାଇଦେବେ କାକୁଡି ଆ ବ ଏ - ତମେ କାକୁଡି ଜହ୍ନି ଥୋଡଙ୍ଗ ଲଗେଇ ଦ ସବୁ ଖାଇଦେବେ ତମେ ଗଲେ ସେ ତ ତମ
ହୁଁ ହୁଁ ନାଇଁ ଆଜିକାଲି ବଣ, ଜଙ୍ଗଲ ଯୋଉ ନଷ୍ଟ କରିଦଉଛନ୍ତି। ଆଉ ସେମାନେ କୁଆଡେ ଯିବେ? ସବୁ ଉଁ ଜଙ୍ଗଲୀ ପ୍ରାଣୀ ଗାଁ ମୁହାଁ ହେଲେ? ନାକି କଣ କରିବୁ? ଆଉ କଣ ଖବର କହ?